ହୁଁ।
ହୁଁ।
ହୁଁ, ଗୋଟେ କଚଡା ଖାଇଲୁ, ନା କଣ?
ନା ବା, ତମେ କଲ୍ କରିବାକୁ ଗୋଟେ ସାର୍ କଲ୍ କରିଥିଲେ। ତମେ ବି ବେକାର, ଆଉ କା କଲ୍ ଉଠେଇବି ଜାଣି ପାଇଲିନି?
ଚମୋ କଲ୍ ଉଠେଇ ଦେଇଛ, ଭାରି ଇମ୍ପୋଟାଣ୍ଟ କଥାବାର୍ତ୍ତା ଥିଲା?
ମୁଁ ଭାଛି ଆକ୍ଚୁଆଲି, ମୋର ଇମ୍ପୋଟାଣ୍ଟ ତମ କଲ୍ ନଥିଲା। ସେଲ୍ ସେ ଯିଏ କଲ୍ କରିଥିଲେ, ତାଙ୍କ କଲ୍ ଟା ଥିଲା। ଆଉଟେ ଲୋନ କଲ୍ ଟା ନା!
ତାଙ୍କ କଲ୍ ଟା ଉଠେଇଲୁନି।
ନାଇଁ ଉଠେଇଲିନି, ମୁଁ କହିଲି ଆଉତି ତମ ସହ କଥା ହେଇଯାଏ, ତା'ପରେ ତାଙ୍କ କଲ୍ ଟା ଉଠେଇ କଥା ହେବି ଆଉ।
ଏମିତି କଣ ହେଇଛି କି! ସେ ଆକ୍ସିସ୍ ବ୍ୟାଙ୍କ୍ କହୁଛ, ଯୋଉ ସେ ସାର୍ ଜଣେ?
ଥିଲା।
ହୁଁ।
ତ ସେ ଲୋନ୍ ଟା କଣ ହେଲା କି! ଯେ ସେମାନେ ଆସିଥିଲେ ନବା ପାଇଁ ଆସିଥିଲେ ହେଲା ଛଅ, ସାତ ଥର ନବା ପାଇଁ ଆସିବେ। ହଁ, ଆଠ ଥର ଖଣ୍ଡେ ଆମ ଲୋନ କିସ୍ତି ବି ଦିଆହେଇଛି ଠିକ୍ ସେ। ତା'ପରେ କଣ କଲେ ଆସିଲେନି। ବନ୍ଦ କଲେ, ଆମ ଘରେ ଜାଣିପାଇଲୁନି, କେତେବେଳେ ଆଉଛନ୍ତି, କଣ କରୁଛନ୍ତି? ତା'ପରେ ରା ହଁ, ତା'ପରେ ରାତିରେ ଆସିବେ-ଏ ବାବାରେ! ଏମିତି ଆଇଲେ ଜଣେ କିଏ ଯିବ ଦବା ପାଇଁ କହିଲେ! ବାପା ନଥିଲେ? ଆଉ କଣ ମୋ ବୋଉ ଯିବ ଏତେ ବାଟ ରାତିରେ? ତା'ପରେ ବନ୍ଦ କଲି ଏମତି, ଆମର ବି ଆଉ ଦିଆ ହେଲାନି। ରହିଗଲାଉ, ଲାଉ-ଉ ଦେଖିଲା ବେଳକୁ ଏବେ ସିଏ କହୁଛନ୍ତି କି, ଆଉ ତମେ ଆ ପଇସା ଟା ଦିଅ ଆଉ, ନହେଲେ ଆମେ କୋଟ ଇଏ କରିବୁ, ଚାଲାଣ କରିବୁ। ହଁ, ତା'ପରେ ମୁଁ ସେ କଥା କହିଲା, ତମେ ଆସିଲଣି ନା ନା ତମେ ଜାଣିବା କଥା ନା। ମୁଁ କହିଲି ଜାଣିବା କଥା କଣ? ନା ଆମେ କଣ କରିବୁ? ଆମେ ଆଇଥିଲୁ, ମୁଁ ଆଇଲେ କଣ ହବ! ଯେ କ କହିବା କଥା ନୁହେଁ, ହେଟା ଆମର ଭୂଲ୍ ତ ନାଇଁ ନା, ଆଉ କଣ କେମିତିଆ ହବ, ନା ନାଇଁ ତମେ ଗୋଟେ କିସ୍ତି ଇନସ୍ ଟଲମେଣ୍ଟ ଦେଇଦବ?
ଇନଷ୍ଟଲମେଣ୍ଟ ମାନେ, ବୁଝିପାଇଲିନି?
ଇନଷ୍ଟଲମେଣ୍ଟ ମାନେ, କି ମାନେ ଯୋଉ ଲୋନର ପେମେଣ୍ଟ ଥାଏ, ମାସକୁ ଏତିକି ଦେବକି କଣ?
ହୁଁ।
ଆଉ ସେ ସେଇ କଥା କହିଲେ, ଯେ ଗୋଟେ ଇନଷ୍ଟଲମେଣ୍ଟ ଦେଇଦବ, ଦେଇଦେଲା ପରେ ଏଁ ତା'ପରେ ପରେ କହିଲେ, ତମେ ଦିଅ, ତମେ ଆସ୍ତେ ଆସ୍ତେ ଦବ ଆଉ। ମୁଁ କହିଲି ହଉ ଠିକ୍ ଅଛି। ଅଛି।
ହଁ, କିନ୍ତୁ ଗୋଟେ ତମକୁ ଦେଇଦବାର ଏବେ ଅଛି।
ହଁ, ଯାହାବି ହେଲେ ଆରି ଭିତରେ ଦବା ଆଗ ଦେଇଦବାଟା ଠିକ୍ ହବ। ହଁ। ମୁଁ ଭାବିଥିଲି ବହୁତ ଦିନ। ହଁ, ଆଜ୍ ଆଜି ଦବାରଥିଲା ବା ଆଉ କଣ କରିବା ଆଜି ତ ପଇସା ପତ୍ର ନାହିଁ, କେମିତି ଦବୁ?
ପ୍ରଥମେ କହୁଥିଲ ଯେ ତମ ବାପା ଦୋକାନରେ ଅଛନ୍ତି, ତାଙ୍କୁ କହୁନ ପଇସା ଦେବେ ସେ ଯୋଉ ମାଲିକ ଯିଏ?
ତ ସେ ମୁବି କ ତୁମ ସହ କଥା ହେଇଥିଲି ବୋଉକୁ କହିବି ସେ ଟିକେ କଥା ହବ ଯେ ସେ ଦେଲେ ପଇସା ତ ଆଜି ପେମେଣ୍ଟ ହେଇଯିବ ନହେଲେ କାଲି ଯା
ମେନେ ହୋଉଛି କ କଥା ହେଇକି ସାର୍ ଙ୍କ ସାଙ୍ଗରେ ଏ ସରି ମାଲିକ ସାଙ୍ଗରେ କଥା ହେଇକି ପଇସା ଟା ଆଣିକିନା ତାପରେ ଯାହା କରୁଛ କର।
ଓହୋ ନାଇଁ ପେମେଣ୍ଟ ଟା ଦେଇଦେଲେ ଗଲା ହଁ ଠିକ ଅଛି ଆର ମାସ ଯେତିକି ଦିଅ ବାବା ଆମର ଆସ୍ତେ ଆସ୍ତେ ସୁୁଝିବା କଥା ଯେତିକି ଦିଅ।
ହଁ ସେ କାଳେ ପା ଯୋଉ ତମ ମାଲିକ ଯ ପପୁ ସିଏ ଆଉ କେତେ ଟଙ୍କା ଦବାର ଅଛି କି ତମକୁ?
ନାଇଁ ଆଉ ନାଇଁ ଆଉ ଜମା ସୋଲସହ ଖଣ୍ଡେ ଅଛି ତାପାଖରେ ଦେଇଦେଲେ
ଟଙ୍କା କିସ୍ତି ତାହେଲେ ଷୋଳଶ ଟଙ୍କା ନେଇଆସ ଷୋଳଶହ ଟଙ୍କା ନେଇସିକିନା ଆଉ ଘରେ ଯଦି କିଛିଥିବ ଟା ଥିବ ମିଶିକି ଦେଇଦେବ।
ହଁ ସେୟା ପା ଯାହା ବିଲ ଆଜି ଦି ହଜାର ଟଙ୍କା ଦବାକୁ ପଡ଼ିବ ଦେଇଦେଲେ ଅଁ ଚବିଶ ନଉନି? ଦିହଜାର ବି ହଉ ଆଟଲିଷ୍ଟ ଦିଇ ହଜାର ଦେଇଦେଲାନା ହଁ କିଛି କଷ୍ଟମରର କିଛି ପ୍ରୋବ୍ଲେମ୍ ଥିଲା ତ ସେ ଏତେ ଦେଲା ଆଉ ମୂଳରୁ ନ ଦେଲେ କିଛି ଇ
ସେ କଣ କୋଉଠ ନାଇଁ ଏକଇରେ ଆଙ୍କ କଥା ଏକରେ ଏତେ ଦିନ ରହିଲାଣି ସେ କିଛି ଶୁଣିବେନି ପ୍ରଥମ କଥା। ବୁଝ ସେ ଯେତେ ତ ଯାହା ହେଲେ ବି ସେ ସେ କୋର୍ଟରେ ଦେଖାବାର୍ତ୍ତା ଏମିତି ଏମିତି କହିକି ନା କରିଦେବେ ସେ ଯାହା ହେବ ଦେଖାଯିବ ତାଙ୍କ ସବୁ ଏମିତିଆ କାମ୍। ମଁ ବୁଝିପାରୁଛି। କରିଦେବା। ତାଙ୍କର କଣ ପଇସା ଖାଉଛନ୍ତି କିଏ ନା କଣ ତାଙ୍କ କାମକୁ ସେ କରିଦେଲେ ସେ ଯାହା ହବ ତମେ ବୁଝିବ। ନ ହେଲେ କମ୍ପାନୀ ବୁଝିବ। ତମେ ତମ ହିସାବରେ ତମ ଭୁଲ ଟା ତମେ କାଟିଦିଅ ଚବିଶ ଦଶ କି ତିନି ହଜାର ଟଙ୍କା ଦେଇଦିଅ। କାମ ସରିଯିବ ଗଲା।
ହଁ ବା ଇ କିଏ ଯା ବେ ତ ଆଜି ନହେଲେ କାଲି ତ ମୁଁ ଯାହା ବେଳେ
ନାଇଁ ନାଇଁ କାଲି ନୁହଁ ଆଜି ଦେବାକୁ ଟ୍ରାଏ କର କାଲି ତମେ କାଲି ଦେଖିଛ କି କାଲି କଣ ହବ?
ଆରେ ହଁ ଯେ ହେଲେ ଆଜି ଥ ଦବା। ହେଇ ହବ ଯୋଜଗାର ଟା ହେଇ ହବ ଦରକାର ନା ଆଉ କଣ ମୁଁ କୋଉଠୁ ମୁଁ କଣ ରୋଜଗାର କରିଛି କି କଣ କରୁଛି ଆଣିକି ଆଣିକି ଦେଇଦେବି ତିନି ହଜାର ଟଙ୍କା ସେ କଣ ଆ ନିଜର ଇନକମ୍ ଥିଲେ। କିଛି ନାହିଁ କମ୍ପିଟେଟିଭ ପାଇଁ ପଢ଼ାପଢ଼ି ଘରେ କରୁଛି ଆଉ କିଛି ନାହିଁ।
ଉଁ ହୁଁ ହୁଁ। ଆଉ କାଲି ଯାଇଥିଲ କାଳେ ବୁଢ଼ାବାପା ପାଖକୁ ଆଉ କଣ କହିଲେ?
କୋଉଁ ବଡବାବା?
ଏ ମମନ ନା ପାଖକୁ ଯାଇଥିଲ ନା ବଡ଼ ବାବା ପାଖକୁ ଯାଇଥିଲ?
ନାଇଁ ମୁଁ ମମନ ପାଖକୁ ଯାଇଥିଲି ବଡ଼ପା ପାଖକୁ ଯାଉନି।
କିଛି କହିଲେନି।
ନା ଆ ମତେ କିଛି କହିଲେନି।
ମମନା କିଛି କହିଲେ ନି?
ନାଇଁ କଣ କହିବେ କଥା ହେଲେ ଆଉ।
କଣ କହିଲେ?
କଣ ତାଙ୍କର ସେ ଗ୍ରୁପ ରେ ଏସ ଏଚ୍ ଜି ଅଛନ୍ତି ତ ତାଙ୍କର ବି ସେମିତି କାମ ଅନଲାଇନ କାମ ସେଇଆକୁ ଯାଇଥିଲେ। ତାଙ୍କୁ କହିଦବା ପାଇଁ ଏମିତି କରିବା ପାଇଁ।
ଓହୋ ରହିଛନ୍ତି ସେ କରୁଛ ତମେ ନା କଣ ବା ହୁଁ ହୁଁ।
ନା ନା ମୁଁ ଖାଲି ଏମିତି କହିଦେଏଯେ ଏମିତି କର ସେମିତି କର। ଆଉ ଏତିକି ଜାଣେ ଖାଲି ଇଟା ଟିକେ ସେ ଟା ଟିକେ କରିଦିଏ। ହେଲ୍ପ କରିଦିଏ ତାକୁ। ଏବେ କଣଙ୍କି
ଆ ସତରେ ବୋଉ ଫୁଙ୍କୁଛ ଫୁଙ୍କିଲେ ମୁଁ ଏପଟେ ଗଳି ପଡ଼ିବିରେ।
ଅତ୍ୟଧିକା ହଁ।
ଆଉ ତମର ସବୁ ନଡ଼ିଆ ଗଛ ସେପଟେ ହେଇଛି? ନଡ଼ିଆ ଗଛ ତମର ସେପଟେ ହେଇଛି?
ନଡ଼ିଆ ଗଛ ଆମର ଜମା ନାହିଁ।
ନଡିଆ ନାଇଁ କୋଉ ଗୋଟେ ଯାଇଥିଲି କଣ ନଡିଆ ଏତେ ଥଆଇଥିଲ ନଡିଆ ନାଇଁ।
ନା ମୁଁ ପଡୋଶୀ ଘର ଦେଇଥିଲି ଦି ଚାରିଟା କିଣିକାଣି ଆଣିଥିଲୁ।
ହଁ କାଲି ମୁଁ କଲ କରିଥିଲି ତମ ବୋଉ ତମ ପୁଅ ତମ ବୁ ତମ ଭାଇ କି କହୁଛନ୍ତି ଆଉ ଛଡେଇ ଦିଅ ଛଡ଼େଇ ଦିଅ ନଡ଼ିଆ ଛଡ଼େଇ ଦିଅ ଆଉ
କଣ ଗୋଟା ଶୁଣ ଗୋଟେ କଥା। ନଡିଆ ଗଛ ନାହିଁ ବୋଲି କଣ ଆମର ନଡିଆ କୋଉଠୁ ଆସିପାରିବନି ମାଉସୀ ଦେଇଥିଲା ଚା
ମାଉସୀ ଦେଇଥିଲା ନା ମାଉସୀ କି ଦେଇଥିଲ।
ହ ନାଇଁ ନାଇଁ ମାଉସୀ ଦେଇଥିଲା ଚାରିଟା ତାପରେ ଆଉ କିଣିକି ଆଣିଥିଲୁ ଦରକାର ଟିକେ ନା ନଡିଆ ତେଲ କରିବା ପାଇଁ। ଆଉ ଆମେ କିଣିକି ଆଣିଥିଲୁ। ଆଉ ମୁଁ ତାକୁ ତେଲ କରିବୁ ରଖିବୁ ଟିକେ ଆଉ କେତେ ନଡିଆ ତେଲ କିଣିବୁ ଆଉ। ଆଉ ନଡିଆ ଦଶ ପନ୍ଦର ଟଙ୍କାରେ କିଣି ଆଣିଲେ ହେଲେ
ମତେ ଯାହା ଲାଗୁଛି ତମ ଘରେ ତେଲ କରୁନା ତେଲ କରି ପିଉଛନ୍ତି ତମ ଘରେ।
ନାମ କିଣି ପିଇବୁ କଣ ନଡିଆ ତେଲ ନଡିଆ ସେରା ଖାଆନ୍ତି ନାହିଁ।
ନାଇଁ ମତେ କିନ୍ତୁ ଏତେ କଥା ହେଲି ତମ ସାଙ୍ଗେ କିନ୍ତୁ ଗୋଟାଏ କଥା ବାନ୍ଧିଲା। ମତେ କେମିତି କହିଲ କିଣିକି ଆଣୁଛୁ ନଡିଆ ଏଇଟା
ଆରେ ନାଇଁ ସତେରେ ଆକଚୁଲି ତମେ ଜାଣି ନା ଆମର ହେଟି ଟା ମୁଁ ତେ ଜାଣିପାରୁନ ବ ଟାଉନ ମାନେ ଘର ପାଖ କୋଉଠି ନଡିଆ ଗଛ କହିବି? ଟାଉନ ଉପରେ ନେଇ ନଡ଼ିଆଗଛ କହିବି।
ଦେଖ ତାରି ଖାଲି ମଶା ଫୁଟେଇ ଦଉଛନ୍ତି ଏ ଜାଗାରେ କଣ କରିବି କହିଲ ଆଲ ସିସିଲା ଲାଗୁଛି। ହ
ଆମ ଘର ଯୁଆଡେ ମଶା ଧୂପ ନେଇକି ଯାଉ।
ଅ ଭାଇ ସେଠି ମଶା କାମୁଡୁଛି ସେଏ ଭୟଙ୍କର ହଇ ଜାଣିପନି ଗର୍ଣ୍ମେଣ୍ଟ କାହିଁ ଆମ ପୋଖୀ ନ ମଶା କାମୁଡୁ ଛନ୍ତି।
ମୁଁ ଏଠି ଗେଣ୍ଡା ଗଣି ବିି ଯାଉଛି ଗେଣ୍ଡା କେଇଟା? ହଁ ଆଜି ଗୋଟେ ମଜା କଥା ଆମ ଆମ ଦେଇ ଟୁଇସନ ଛୁଆ ପଢାଏ ହେଲା। ତ ଦେଇ କଣ କଲା ଛୁଆଙ୍କୁ ଛୁଟିକଲା ଛୁଆଇ ଆମର ଗୋଟେ ଜାଗାରେ ବହୁତ କାଦୁଅ ହେଇଛି ହେଲା।
ତମେ ଗୋଟେ କାମ କରିବ ମୁଁ ଗୋଟେ କ ତତେ ଗୋଟେ କଥା କହିବି ବୋପାଲ ପବନ।
ହଉଛି କଣ?
ପବନ ଦଉଚି ଆମର।
ବୋପାଳ ମୁଁ ଜାଣିପାରୁନି କୁଆଡେ ଯିବି? ମତେ ଯେମିତି ଲାଗୁଛି ଆମର ଏପଟେ ପବନ ହଉଚି।
ନାଇଁ ପବନ ଫିଲ୍ କର ମର ଏପଟେ
ଠିକ୍ ଅଛି ଏ ଫୁଡିଆ ପାଗ
ହ
ହଉଛି କଣ?
ପବନ ଦଉଚି।
ଓହ ଏପଟେ ମତେ ମଶା ଫୁଟେଇ ତମକୁ ସେପଟେ
ମୁଁ ପବନ ପଠଉଛି ରୁହ ତମ ଘର ଆଡେ।
ଆଇଏ ଭଲ ଚି ଚିମିକିଆ ମଶା କାମୁଡିୁଛନ୍ତି ମତେ ଚିକ ଚିକିଆ।
ଚ଼େଙ୍ଗ୍ ଚ଼େଙ୍ଗିଆ ମସ୍ । ନାଇଁ ମ ପଡ଼ିବୁ କଣ ମୁଁ ପଡ଼େନି କେବେ ମୁଁ ସବୁବେଳେ ଷ୍ଟ୍ରଙ୍ଗ।
ଷ୍ଟ୍ରଙ୍ଗ।
ଅଁ ଅଲୁୱେଜ୍ ଷ୍ଟ୍ରଙ୍ଗ୍।
ଅ ଅଲୁଏଜ୍। ଷ୍ଟଙ୍ଗ୍ । ଏବେ ଆଉ ହଲୁଚ଼ି?
ନାଇଁ ଅବିକା କଁ ରହିଗଲା ସେଠୁ ଅଲୁତିଲା। କ ପାଇଁ ହଲିଲା କେଜାଣି? ଏଇ ଯାକେ ପୁଣି ଅଲିଲାଣି। ଏଇଠି ଗୋଟେ ମାଙ୍କଡ ଅଚ଼ି ଚେଇତପାଇଁ ହଲୁଚି ମୁଁ ଗୋଟେ ବାଡିଆ
ଆଁ ଏଟା ହୁସିଆରି ଯାଅନି ନଲେ।
ରୁଅ ରୁଅ ମୋ ମାମାଙ୍କ ଗଛକୁ ମାଙ୍କଡ ଖାଇଦବ ନଏଲେ।
ତାଉ ଉଡା ଉଡା ସେ ନଲେ ଉଡା ଅନେ। ତାକୁ ଖାଇବୁ ସେ ଦୋଷରା କଣ? ବାଡି ନା ଟେକା ଧରୁଚ଼ ତା ପାଖକୁ ଯିବା ପାଇଁ? ସେ କନ ତମକୁ ସେଇଥିରେ ଥୋଡେଇ ତମକୁ ସେକି ଦେଇଯିବ। ଜମା ଆସନି।
ନାଇଁ ମ ମାଙ୍କଡ଼ଟା ଆମ ଗଚ଼ ଖାଇଦବ। ତମର ଆମ୍ବ ଗଚ଼ ଅଚ଼ି?
ଏ ମୁଁ ଏବେ କୋଉଟି ଆମ୍ବ ଫଳିଛି ମତେ କହିଲ କୋଉ ଗଛ ରେ?
ଆରେ ମୁଁ ଆମ୍ବ ଗଛ ଅଛି କହିନି ଆମ୍ବ
ମାଙ୍କଡ କୋଉଟି ଆମ୍ବକୁ ପତର ଖାଆନ୍ତି ମତେ କହିଲ?
ଯେତେବେଳେ ଆମ୍ବ ଗଛ ପତର କଅଁଳିଥାଏ ମାଙ୍କଡ ସେତେବେଳେ ଖାଆନ୍ତି।
ଏବେ ତ କ କୋଉ ଗଛରେ ନାଇଁ ତ।
ନାଇଁ ବା ଅଛି ଆମ୍
ପତ୍ର ଝଡା ସମୟ ଗଲାଣି।
ଶୁଭୁନି ଶୁଭୁନି।
ମୁଁ ତ କହିଲେ ସିନା ସୁବି ମୁଁ ତ କିଛି କୋହୁନି।
ତମେ ମୋ ସଅ କଥା ହେଇ ବୋର ଫିଲ୍ କରଚ଼?
ନାଇଁ ମତେ ଏଣ୍ଟରଟେନମେଣ୍ଟ ଟିକେ ମଝିରେ ହଉଚ଼ି ମଝିରେ ବୋର ହେଇଯାଉଚ଼ି କିଛି କହିଆକୁ ଇଚ୍ଛା ହଉନି।
ତ ମୁଁ ବୋର୍ କରଦେବି ମତେ ରଗେଇବନି ଯଦ୍ ତ ମୁଁ ତମକୁ ଏମିତିଆ ହସେଇବି ତମେ ଯାଇଁକି ନଡ଼ିଆ ଗଛ ଉପରେ ହଁ। ଆଉ ଆଉ କଁ କହିଲେ ମୋ ବା
ଥୁ ଏମିତି ଛିପ ପକେଇଲା ଏଳକୁୁ ନେଣ୍ଡା ଛେପ ବାହାରୁଚ଼ି ନହେଲେ ଆଉ କିଛି ନାଇଁ।
ମୋ ପାଇଁ ଆଉ କଁ କୁହ ଜଲଦି କୁହ?
ତାମାନେ ମୁଁ ବେଶୀ ଗପୁଚ଼ି ତମେ କମ୍ ଗପୁଚ଼।
ଜଲଦି କୁହ?
କଁ କହିବି ମାନେ ଯାଇଁ କରିବ କଁ ମତେ କହିଲା ଆଗ?
ଭୋକ କଲାଣି ଖାଇବି, ପାଣି ପିଇବି ମୋର ଇମ୍ପୋଟାଣ୍ଟ କଲ୍ ଆଇଲାଣି ମୁଁ ଇମ୍ପୋଟାଣ୍ଟ କଲ୍ ଉଠେଇବି। ।
ଅଁ ସେ ଆଉ ଥରେ କଲ କଲେ ନା କଣ? ହଁ କିଏ ଆଉ ଥରେ କଲ୍ । ଆଁ ସେ ଆଉଥରେ କଲ୍ କଲେ?
ନାଇଁ ନାଇଁ। ମୁଁ ଆମର ଏଠି ଡେଙ୍ଗୁ ମଶା ହବ। ମୁଁ କଇଲି ଆମର ଡେଙ୍ଗୁ ମସା ହବ ଏଠି। ଆମର ଏଠି ନଡିଆ ଅବ୍ କଣ ସେଇଟା କହନ୍ତି ନଡିଆ କତା ଖୋଳ ଯୋଉନୁହଁ ଆମର କାଲି ନଡିଆ ଛଡା ଆଉ ପୁରା ମୋ ବୋଉ ଆଣିକି ପକେଇ ଦେଇଚି ନଡ଼ିଆ ସେ ତା ଦେହରେ ପାଣି ଜମିକିଣା ଏଠି ବେ
ମୁଁ କଁ କହୁଥିଲି ମୋର ଗୋଟେ ପ୍ରୋଜେକ୍ଟ ଗୋଟେ କରିବାର ଥିଲା ହେଲା
ହୁଁ ହୁଁ।
ହ୍ୟାଲୋ।
ହୁଁ କହୁନ?
ପ୍ରୋଜେକ୍ଟ କରିବାର ଥିଲା କଲେଜରେ ସବମିଟ୍ କରିବାର ଥିଲା କିଛି ହେଲ୍ପ କରିପାରିଥାନ୍ତ?
ସିଓର ୟେସ।
ଓକେ ତାହେଲେ ମୋର ଏଇଖା ଦରକାର ସ ହଁ ଟୋଟାଲି ମୋର ଏକ ଲକ୍ଷ ଙ୍କା ଦରକାରେ ହେଲ୍ପ କରିପାରିବ? ପଛ ଖୁଞ୍ଚା ଦେବନି ତ?
ମୁଁ ଯଦି ଭିକ ବି ମାଗିକି ଆଣିବି କି କହିବ ଗେଣ୍ଡୁ
ମତ ହସି ହସି ଝାଡା ମାଇଲାଣି ଆଗ ଝାଡା ଯିବି ୟା ପରେ ହସି ହସି କୁହନେଇ ଛା
ତମେ ଯାଉନ ଝାଡ଼ା।
ଅ ଯିବି ଆଉ କୁହନାଇ ପେଟ ଗୋଳମାଳ ହେଲାଣି ମୁଁ ଆଉ କଣ ହଁଈ? ହଁ ନ ଆଇଲେ ମୁ ପିଲେ ବଧେ ମୁ ଭାବୁଚି ମୁଁ ଆଉ ଲାଟିନ୍ ଆସି ପାରିବି ନାଇଁ ହୁ।
ଓହୋ ହ।
ତମେ ମାଙ୍କଡକୁ ବାଡୋଉଛ ନା କଣ?
ହଁ ବା ପଳେଇଲା ଗୋଡେଇ ଆଉଥିଲା ଦାନ୍ତ ଦେଖେଇକି
ଙ୍କଡକୁ ଦେଖିଆ
ମୁଁ କାନ୍ତ ବି ହଉଛି
ଦାନ୍ତ ଦେଖୋଉଚି?
ହ ମୁଁ ଏ ଘରୁକୁ କେମିତି ଯିବି?
ଆଉ ସେ ନ ଛାଡେ ସେ ଆଜି ଖାଇବ ଯାହା ଜଣା ପଡୁଛି କଣିକି ଛଡେଇକି।
ହୁଁ। ଯିବି ଯାଉଛି ଆଉ ନାଇଁ ଆଉ କିଛି ନାହିଁ।